ହ
ହଁ ଆପଣ ଏବେ ଫ୍ରି ଅଛନ୍ତି?
ହଁ ମୁଁ ଫ୍ରି ଅଛି କଣ କୁହନ୍ତୁ।
ଆଉ ଏପଟେ କିଛି ଫ୍ୟାନ ସାଉଣ୍ଡ କିଛି ସେମିତି ଶୁଭୁଛି କି?
କଣ ଗୋଟେ ଘଡ଼ ଘଡ଼ ଫଡ଼ ଫଡ଼ ଗୋଟେ ସାଉଣ୍ଡ ଶୁଭୁଛି।
ଆଚ୍ଛା ଆଚ୍ଛା ଠିକ ଅଛି।
ହ।
ମୁଁ ସେଇ କଥା ହିଁ ଆପଣଙ୍କୁ ପୂର୍ବ ଥରକୁ ପଚାରିଥିଲି ଆପଣ ତ କହିଲେ ନା ସେ ଫ୍ୟାନ ସାଉଣ୍ଡ ସୁବୁନି ତ ମୁଁ ଆଉ କମେଇ ନଥିଲି ଏବେ ଠିକ ଠାକ୍ ଅଛି ନା?
ହଁ ଏବେ ଠିକ ଅଛି ଆଜ୍ଞା।
ଆଚ୍ଛା ହଉ ଆପଣଙ୍କର ଖିଆପିଆ ସରିଲାଣି?
ହଁ ମୁଁ ଅଧଘଣ୍ଟେ ଘଣ୍ଟେ ହେଲାଣି ଖାଇସାରିଲିଣି।
ହଉ ହଉ। ମୁଁ ଆପଣଙ୍କୁ ପଚାରିଥିଲି କି ଆପଣ ଯୋଉ ଲିଙ୍ଗରାଜ ମନ୍ଦିର ଯାଇଥିଲେ ସେଇ ପାଖପାଖିରେ ଆଉ କଣ ସବୁ ଅଛି ମନ୍ଦିର?
ଲିଙ୍ଗ ଲିଙ୍ଗରାଜ ମନ୍ଦିର ପାଖରେ ଲିଙ୍ଗରାଜ ମନ୍ଦିର ଭିତରେ ତ ବହୁତ ଗୁଡାଏ ମନ୍ଦିର ଅଛି। ଆଉ ତା ପାଖାପାଖି ଆମର କେଦାରଗୌରି ମନ୍ଦିର ଅଛି।
ଆଚ୍ଛା ଆଚ୍ଛା ସେଇଟା କେମିତି କଣ ମନ୍ଦିରଟା?
କେଦାରଗରି ମ କେଦାର ମନ୍ଦିର ଗୋଟେ ଗୌରୀ ମନ୍ଦିର ଗୋଟେ। ତା ଆଗରେ ଗୋଟେ ଗୋଟେ କୁଣ୍ଡ ଅଛି ପାଣି କୁଣ୍ଡ। ସେ ପାଣି କୁଣ୍ଡ ଗୋଟେ ପଟେ ପାଣି ପଶୁଛି। ଆଉ ଗୋଟେ ପଟେ ପାଣି ବାହାରୁଚି ଆଉ କେଦାର କୁଣ୍ଡ ଗୋଟେ ଗୌରୀ କୁଣ୍ଡ ଗୋଟେ ଦିଟା କୁଣ୍ଡ ଅଛି ସେ କେଦାର କୁଣ୍ଡ ବି ଗୋଟେ କୁଣ୍ଡ ଗୋଟେ ପୋଖରୀ ଟାଇପ ର ଛୋଟିଆ ପୋଖରୀଟେ ହେଇଛି। ତା ଭିତରେ ମାଛ ଫାଛ କଲର ମାଛ ସବୁ ଛଡା ହେଇଛି, ଆଉ ଗୌରୀ କୁଣ୍ଡରେ ବହୁତ ଗଭୀର ସେ କୁଣ୍ଡ ଆଉ ଗୌରୀ କୁଣ୍ଡରେ ଗୋଟେ ପଟେ ପାଣି ବାହାରୁ ଆଉ ଗୋଟେ ପଟେ ପଶୁଛି ପାଣି, ଆଉ ସେଟା ବହୁତ୍ ଗଭୀର ଆଉ
ମାନେ ସେଇ କୁଣ୍ଡରେ ଏମିତି ନର୍ମାଲି ଅଟୋମେଟିକ୍ ପାଣି ଆସେ ନା ପାଣି ଛାଡନ୍ତି ସେ କୁଣ୍ଡ ଭିତରକୁ?
ନାଇଁ ନାଇଁ ନାଇଁ ତାର ଅଛି ଗୋଟେ ଅଛି ଝର ପଡିଛି। ସେ ଝରରେ ପାଣି ଗୋଟେ ପଟେ ପଶୁଛି ଆଉ ଗୋଟେ ପଟେ ବାହାରିକି ଯାଉଛି।
ମାନେ ପାଣି କିଏ ଛାଡନ୍ତିନି ସେ ସେମିତି ହିଁ ବହି ଚାଲିଚି।
ହଁ ହଁ ପାଣି ଯୋଉଟା ଝର ଅଛି କେହି ଛାଡନ୍ତିନି ପାଣି ଗୋଟେ ଝର ଅଛି। ସେ ଝରରେ ପାଣି ସେ କୁଣ୍ଡକୁ ପଶେ ଆଉ କୁଣ୍ଡରୁ ପୁଣି ବାହାରକୁ ଯାଏ। କୁଣ୍ଡ ସବୁବେଳେ ଏକା ପାଣି ମାନେ କେତେବେଳେ ବଢେନି କି କମେନି।
ଓହୋ ମାନେ ମୁଁ ବୁଝିଲି ବୁଝିଲି ଆଗରୁ ବଧେ ସେଇମିତି ତି ସବୁ ମନ୍ଦିର ଟା ହେଇ ହେଇ ଆସିଛି। ମୁଁ ତ କେବେ କେଦାରଗୌରୀ ଯାଇନି। ଆମ ଘର ପାଖରେ ବ୍ରହ୍ମେଶ୍ଵର ମନ୍ଦିର ଗୋଟେ ଅଛି ତାର ବି ପାଣି ବହୁତ ଗଭୀର ସେଇଠି ବି ସେଇ କଲର ମାଛ ସବୁ ଛାଡିଚନ୍ତି ଅରେଞ୍ଜ କଲର, ନାରଙ୍ଗୀ କଲର ର ଆଉ କଳା କଲର ର। ସେଇ ସବୁ ମାଛ ଘୁଡାଏ ଅଛନ୍ତି। ମୁଁ ଯାଇକି ତାଙ୍କୁ ମୁଡି ଦେଲେ ସେମାନେ ଉପରକୁ ଉଠେଇକି ଆସିକି ବି ସେମିତି ଖାଆନ୍ତି ସେମାନେ।
ହଁ। ମାନେ ସେଇ କେଦାର କୁଣ୍ଡ ଯୋଉ ମୁଁ କହୁଛି କେଦାର କୁଣ୍ଡରେ ବହୁତ ସାରା ମାଛ ଅଛନ୍ତି। ଆଉ ସେଇ କଲର ମାଛ ସବୁ ଆଉ ସେମାନେ ସବୁ ଖାଦ୍ୟ ଦେଲେ ଖାଆନ୍ତି ନହେଲେ ସେ ମନ୍ଦିରରୁ ସେମାନେ ଖାଇବାକୁ ଦିଅନ୍ତି ଆଉ ତାପରେ ଗୌରୀ କୁଣ୍ଡରେ ବି ମାଛ ଅଛନ୍ତି। ଆଉ ଗୌରି କୁଣ୍ଡରେ ବି ଲୋକ ଗାଧାନ୍ତି ବି ଯାଇକି ହୁଁ ସେଇଟା ବହୁତ ଗଭୀର। ଆଉ ଆପଣ ସନ୍ଧ୍ୟା ବେଳା ଯିବେ ମାଙ୍କର ଆଳତି ହବ ସେଠି ମାଙ୍କୁ ଦେଖିବେ ବହୁତ ଖୁସି ଲାଗିବ। ଆଉ ତାପରେ ସେ କେଦାରଗରି ପାଖରେ ବି ଅଲଗା ସବୁ ମନ୍ଦିର ଅଛି। ଶିବ ମନ୍ଦିର ସବୁ କେତେ ଗୁଡଏ ମନ୍ଦିର ଅଛି ଆପଣ ଦର୍ଶନ କରିପାରିବେ। ଆଉ ତା ପାଖରେ ଟଠିକେ ରାଜାରାଣୀ ମନ୍ଦିର ବି ଅଛି ଆପଣ ସେଠି ଦେଖିପାରିବେ। ତା ପରେ। ସେପଟେ ସୁନ୍ଦର ପଦା ଆଡ଼କୁ ଗଲେ ସେପଟେ ବି ଶିବ ମନ୍ଦିର ଅଛି। ଆଉ ବଢେଇବାଙ୍କ ଛକକୁ ଆସିଲେ ସିଠି ମନ୍ଦିର ଅଛି। ଆଉ ମାଉସୀମା ଛକରେ ବି ମାଉସୀ ମା ମନ୍ଦିର ବି ଅଛି। କାହିଁକି ଲିଙ୍ଗରାଜଙ୍କର ରଥଯାତ୍ରା ହୁଏ। ତେଣୁ ସେଠି ମାଉସୀଆ ମନ୍ଦିର ବି ଅଛି ତ ବହୁତ ସାରା ମନ୍ଦିର ସେଠି ପାଖାପାଖିରେ ଅଛି ଆପଣ ଦେଖିପାରିବେ।
ଓହୋ ମୁଁ ସେ ଏରିଆକୁ ତ ଏତେ ଯାଇନି ମୁଁ ଯାହା ଯାଇଥିଲି। ସେଇ ବିନ୍ଦୁସାଗର ଆଡେ ଯାଇଥିଲି ସେଇ ଏକାମ୍ର ବନ ହିଁ ବୁଲିକି ଆସିଥିଲି। ନହେଲେ ମୁଁ ଏତେ ସେ ଆଡକୁ ଯାଇନି ଆଉ ଯୋଉ ଲିଙ୍ଗରାଜଙ୍କର ରଥଯାତ୍ରା ହୁଏନି ଆପଣ କହିଲେ ସେଇଟା କଣ କେମିତି ହୁଏ ମୁଁ ତ ଶୁଣିଥିଲି ସେଇଟା ପୁରା ବଡ କରେ ହିଁ କରନ୍ତି ମାନେ ପୁରୀରେ ଯେମିତି ରଥ ଟଣା ହୁଏ ସେମିତି ତ ପୁର ହୁଏ ଆଉ ଲୋକ ବି ବହୁତ ସାରା ଆସିଥାନ୍ତି।
ହଁ ଲିଙ୍ଗରାଜଙ୍କ ରଥ ରୁକୁଣା ରଥ କୁହାଯାଏ ତାକୁ। ରୁକୁଣ ରୁକୁଣା ରଥ କୁହାଯାଏ। ସେ ଯେମିତି ପୁରୀରେ ରଥ ଥାଏ ରଥ ଉପରେ ଲଙ୍ଗରାଜ ମହାପ୍ରଭୁ ଆସନ୍ତି। ଆଉ ଯେମିତି ପୁରୀର ସିଷ୍ଟମରେ ହୁଏ ସେମିତି। ସେଇ ଲିଙ୍ଗରାଜ ମନ୍ଦିର ପାଖରୁ ଆସିଛି ପୁରା ମାଉଛୁଆଁ ଛକ ପଦ ଅଛି ସେଟା ପୁରା ଗୋଟେ ଦେଢ କିଲୋମିଟର ରାସ୍ତା ହବ ସେଇ ଗୋଟେ ଦେଢ ଭିତର ରଥ ଆସେ ପୁଣି ବାହୁଡା ଦିନ ପୁଣି ରଥ ମାଉସୁଆ ଛକରୁ ପୁଣି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଏ। ବହୁତ ସାରା ଲୋକ ଆସନ୍ତି ବହୁତ ଆସନ୍ତି ଆଉ ବାହାରୁ ବି ଲୋକ ଆସନ୍ତି। ପାଖ ଭୁବନେଶ୍ଵର ଲୋକ ସବୁ ଆସନ୍ତି। ତାପରେ ଦୋକାନ ବଜାରୀ ବହୁତ ପଡିଥାଏ। ହଁ ବହୁତ ଲୋକ ଗହଳ ହୁଏ ଭାରି ଖୁସି ଲାଗେ ସେ ରଥଯାତ୍ରାଟା।
ମାନେ ସେଇ ରଥରେ କଣ ମାନେ ଠାକୁରଙ୍କୁ ସେ ରଥରେ ନେଇକି ଯାଆନ୍ତି। ତାଙ୍କ ମାନେ ମାଉସୀ ମା ମନ୍ଦିରରେ ସେ ମାନେ ସେଠି ରୁହନ୍ତି। ତ ଏଇ ରଥ ଟା ତ ଗୋଟେ ଦିନରେ ହିଁ ଟଣା ହେଇଯାଉଥିବ ସିଏ ଫର ବି ସେଇଠି ମାନେ କେତେ ଦିନ ଯାଇ ରହୁଥିବେ।
ସେଠି ତାଙ୍କର ଏମିତି ଅଛି ପାଞ୍ଚ ଦିନ ସାତ ଦିନ ଲେଖାଏ ରୁହନ୍ତି।
ହ
ତାପରେ ପୁଣି ପାହୁ ବାଉଡା ଯାତ୍ରା ହୁଏ ବାହୁଡା ହେଲେ ପୁଣି ମାଉସୀଆ ମଧରୁ ତାଙ୍କର। ପୂଜ କାମ ସାରି ଆଉ ପିଠା ପିଠା ଖାଇ ତାପରେ ପୁଣି ପ୍ରସ୍ଥାନ କରନ୍ତି ମନ୍ଦିରକୁ। ଲିଙ୍ଗରାଜ ମନ୍ଦିରକୁ।
ଓହୋ ମୁଁ ତ କେବେ ମାନେ ଏଇଟା ଖାଲି ଶୁଣିଥିଲି ହିଁ ଏମିତି। ତାଙ୍କର ହୁଏ ବୋଲି କେବେ ତ ମୁଁ ଯାଇନି କି ଦେଖିନି। ଏଇଟା ମାନେ ଏଇ ବର୍ଷର ତାଙ୍କର ସରିଲାଣି ରଥ ଟଣା ନା ହେଇନି ଏଯାଏ।
ନାଇଁ ନାଇଁ ରୁକୁଣା ରଥ ସରିଗଲାଣି ନା।
ଓହୋ କେବେ ସରିଲା।
ତଥାପି ମାସେ ଖଣ୍ଡ ପରେ ବୋଧେ ହେଲାଣି ସରିଗଲାଣି। କାରଣ ସେତେବେଳେ ରଥ। ରଥଯାତ୍ରା ଆରମ୍ଭ ହୁଏ ରଥରେ ସେମାନେ ଆସୁ ପ୍ରଥମେ ରଥର ମାପ ନବା ପାଇଁ ଆଉ ଆମ ବ୍ରହ୍ମେଶ୍ଵର ଛକ ପାଖରେ ଗୋଟେ ଭାସ୍କେଶ୍ଵର ମନ୍ଦିର ଅଛି। ସେ ଭାସ୍କେଶ୍ଵର ମନ୍ଦିରକୁ ସେମାନେ ଆସନ୍ତି ରଥ ମାପ ଯାଏ ରଥ ଅନୁ କୂଳ ହୁଏ ତାପରେ ଯାଇ ରଥ ତିଆରି ହବ ତାପରେ ରୁକୁଣା ରଥ ଚାଲେ। ବହୁତ ଆପଣ କେବେ ଆସନ୍ତୁ। ଆସନ୍ତୁ କେବେ ଏପଟେ ବୁଲିକି ସବୁ ମନ୍ଦିର ଫନ୍ଦିର ଦେଖିବେ ଏରି ବ୍ରମେଶ ଵର ମନ୍ଦିର ଅଛି ଭାସ୍କରେଶ୍ଵର ମନ୍ଦିର ଆଉ ମେଘେଶ୍ଵର ମନ୍ଦିର। ରାଜାରାଣୀ ମନ୍ଦିର, ବିଷ୍ଣୁ ମନ୍ଦିର ଆଉ ସେଠି ହନୁମାନଙ୍କ ମନ୍ଦିର ଅଛି। ହୁଁ ତାପରେ ତିଣ୍ଡି ମୁଣ୍ଡିଆ ଛକରେ ସେଠି ବି ମନ୍ଦିର ଅଛି। ଆଉ ବିନ୍ଦୁ ସାଗର ଦର୍ଶନ କରିବେ, କେଦାର ଗୌରୀ ବହୁତ ସାରା ରଶନୀ ମନ୍ଦିର ତ ଆପଣ ଆସନ୍ତୁ ଥରେ କେବେ ଫିରେ ବୁଲାବୁଲି କରି ସବୁ ଯିବେ ଆଉ।
ହଁ ମୁଁ ତ ଭାସ୍କରେଶ୍ଵର ଯାଇଛି ବହୁତ ଥର। ମାନେ ସେଇ ମନ୍ଦିରଟା ବି ବହୁତ ସୁନ୍ଦର ହେଇଛି ଆଉ କଣ କୁହନ୍ତି କି ସେଇ ଯୋଉ ଲିଙ୍ଗ ଟା ଅଛି ସେଇଟା ମାନେ ପୁରା ପା ତାଳ ର ଆସିଛି ଏଇଠି ନଅ ଫିଟ ଉଞ୍ଚାର ସେ ଲିଙ୍ଗଟା। ଆଉ ପାର୍କ ଟା ତ ବହୁତ ବଡ ଜାଗା ଟା ବହୁତ ବଡ ଏରିଆ ରେ ହେଇଛି। ଭାସ୍କେଶ୍ଵର ହେଲା କି ବ୍ରହ୍ମେଶ୍ଵର ଭାସ୍କେଶ୍ଵର ଟା ବୋଧେ ଅଧିକ ବିରାଟ ମାନେ ହେଇଛି ସେଇ। ମନ୍ଦିର ଟା।
ହଁ ବହୁତ ବହୁତ ବଡ ଜାଗାରେ ହେଇଛି। ଆଉ ତାପରେ ବି ସେଇଟା ପାର୍କ ଟାଇପ ର କରାଯାଇଛି ଫୁଲ ଗଛ ଛି ପଥରରେ ରାସ୍ତା ସବୁ ତିଆରି ହେଇଛି। ଆଉ ସେ ମନ୍ଦିରଟା ବି ଗୋଟେ ରଥ ଆକୃତିରେ ତିଆରି ହେଇଛି ଯେମିତି ରଥ ସେଇ ଟାଇପ୍ ର ମନ୍ଦିର ତିଆରି ହେଇଛି ଆପଣ ଉପରୁକୁ ଯାଇକି ଲିଙ୍ଗ ଦର୍ଶନ କରିପାରିବେ। ପ୍ରଭୁଙ୍କୁ ସେ ସେଠି ଦେଖା କରିବେ ତଳେ ନୁହଁ। ଆପଣ ସେ ପାହାଚ ଅଛି ଉପରକୁ ଯାଇକି ଦର୍ଶନ କରିବେ। ଆଉ ସେଠି ନନା ବି ରହୁଛନ୍ତି ପୂଜା ପାଠ କରୁଛନ୍ତି ଆଉ ପାର୍କ ରେ ସନ୍ଧ୍ୟାବେଳେ ଆଉ ସକାଳେ ଲୋକମାନେ ସବୁ ଚଲାବୁଲା କରୁଛନ୍ତି ଏଇ ସନ୍ଧ୍ୟା ବେଳେ ଖରାଦିନେ ସେ ପାର୍କରେ ଆସି ଲୋକ ପିଲା ଛୁଆ ମାନେ ଖେଳୁଛନ୍ତି ବସୁଛନ୍ତି ଏମିତି ବହୁତ ବଢ଼ିଆ ଅଛି ଆପଣ ଆସନ୍ତୁ।
ଓହୋ ବୁଝିଲି ମାନେ ଗୋଟେ ଭଲ ପର୍ଯ୍ୟଟକ ସ୍ଥଳୀ କରିଦେଇଛନ୍ତି। ମୁଁ ତ ଥରେ ଯେତେବେଳେ ଯାଇଥିଲି ବାହାରୁ ମାନେ ଦେଶ ବାହାରର ଲୋକ ବି ସେଇଠି ଆସିଥିଲେ ମାନେ ଏତେ ସୁନ୍ଦର ଯଦି ଫୁଲ ଲଗେଇକି ସଫାସୁତୁରା କର କି ରଖିବେ ତ ସେ ଜାଗା ଟା ନିହାତି ବହୁତ ସୁନ୍ଦର ଦେଖାଯିବ। ତ ଆଉଥରେ ମୁଁ ଯଦି ହବ କେବେ ଯିବି। ସେଇଟା ବୋଧେ ରଥ ଆକୃତିର ହେଇଛି ବୋଲି ଲିଙ୍ଗରାଜରେ ଯୋଉ ରଥ ଟଣା ହବ ତାଙ୍କର ରଥ ପାଇଁ ସେଇ ମନ୍ଦିରର ସେମିତି ମାପ ନେଇକି ଯାଆନ୍ତି ଆଉ। ସେଇଟା ବି ପୁରା ଠିକ ଠାକ ସାଇଜ ରେ ହିଁ ହେଇଛି। ମାନେ ଆଗରୁ ଯୋଉ କାରିଗର ମାନେ ଥିଲେ ସେମାନେ ମାନେ ଗଣିତର ଯେମିତି ମାପ ଥାଏ ସେଇ ମାପ ହିସାବ ରେ ହିଁ ପୁରା ଭଲ ସେେ କରିଥାନ୍ତି, ଯେମିତିକି ସିମେସ୍ଟି ରହିବ। ଏବେକାର ଯୋଉ ଆଧୁନିକ ମନ୍ଦିର ହଉଛି, ସେଟା ଖାଲି କଲର୍ ଦେଇ କିନ୍ ସୁନ୍ଦର ଦେଖା ହଉଛି? ନହେଲେ ମତେ ଏତେ ଲାଗେନି, ସେଇଥିରେ ଏତେ ଗଣିତ ସବୁ କରି କି ସେଇ ହିସାବ ରେ, ସେ ମନ୍ଦିର ଟା ଗଢିଥିବେ।
ଦେଖ ଆଗରୁ ଯୋଉ ମନ୍ଦିର ଆ ହେଇଛି, ଆପଣ ଦେଖିଥିବେ ଏ ମନ୍ଦିର ପାଖରେ ବଡ ବଡ ବିରାଟ ବିରାଟ ପଥର ସବୁ ଖଞ୍ଜା ହେଇ, ତିଆରି କରାହେଇଛି। ଯଦି ଏବେକାର ଯୋଉ ମନ୍ଦିର ତିଆରି ହଉଛି ଯୋଉ ଦେଖନ୍ତୁ ସେ ଇଟାରେ ତିଆରି ହଉଛି, ଛୋଟ ଛୋଟ ପଥରରେ ତିଆରି ହଉଛି, କଲର ଦେଇ କରୁଛନ୍ତି। ସେ ସେତେବେଳେ, ସେଇ ପଥରରେ ମନ୍ଦିର ହେଇଛି। ସେନେ ସୁନ୍ଦର କାରୁକାର୍ଯ୍ୟ କରିକି ମାନେ ବର୍ଷ ବର୍ଷ ଧାରି ଦେଖନ୍ତୁ ଖରା, ବର୍ଷା, ଶୀତ, ପବନ ସବୁ ହଉଛି ପ ସେ ମନ୍ଦିର, କେଉଁ ବର୍ଷର, କେତେ ବର୍ଷର ମନ୍ଦିର। ସେ ସେମିତିଆ ହେଇକି ରହିଛି। ଆପଣ ଦେଖ ଖିଲେ ଆପଣଙ୍କୁ ଖୁସି ଲାଗିବ, ଏଇ ପୋଖରିରେ ଆଗରୁ ସବୁ କେମିତି ମନ୍ଦିର ସବୁ ତିଆରି ହେଇଥିଲା। ହୁଁ।
ହଁ। ନିହାତି ଆପଣ ଯାହା କହିଲେ, ଏତେ ସୁନ୍ଦର କାରୁକାର୍ଯ୍ୟ କରିଛନ୍ତି। ଆମର ଭୁବନେଶ୍ଵର ଟାକୁ ତ, ମାନେ କୁହନ୍ତି ସମସ୍ତେ। ସିଟି ଅଫ୍ ଟେମ୍ପଲ୍, ମାନେ ଟେମ୍ପଲ୍ ସିଟି। ମନ୍ଦିର ମାଳିନି ସହର। ଆଉ ତାହେଲେ ମୁଁ ରଖୁଛି ଏବେ, ଆଉ ପରେ କେବେ ପୁଣି କଥା ହବା ଆଉ?
ଠିକ୍ ଅଛି, ଠିକ୍ ଅଛି।